କଣ କରୁଛୁ?
କିଛି ନୁହେଁ ଏଇ ବସିଥିଲି।
ଆଚ୍ଛା। ଆଉ କଁ ଖବର?
ଖବର ସବୁ ଭଲ ଏବେ ଯିମି ଟିକେ ଦୋକାନ କୁ।
ଆଚ୍ଛା କଣ କଣ ଆଣିବା ପାଇଁ?
ଆଣିମି ଟିକେ ଗୋଟେ ଫ୍ଲେଶ୍ ଲାଇଟ୍ ଆଣିମି। ଆଉ ଗୋଟେ ମୁଦି ଆଉ ଟେ ଗୋଳ ପାୟଳ।
ଆଚ୍ଛା ଆଚ୍ଛା।
ଭାବୁଛି ଡାଇମଣ୍ଡ ର ଆଣିମି, ଆଉ ରିଙ୍ଗ୍ ଟା ଭାବୁଛି ମୁଁ ଗୋଲ୍ଡ ର ଆଣିମି।
ହଁ ମୋ ପାଇଁ ବି ରିଙ୍ଗ୍ ଟା ଗୋଲ୍ଡ ର ଆଣିବ।
ଆଜ୍ଞା।
ଛୋଟ ଛୋଟ ଯୋଉ ଗୋଲ୍ ବାଲା ମିଳୁନି ନା।
ହଁ ହଁ ମିଳୁଛି ଏବେ ଗୋଲ
ସେ ବଡ ବଡ ଭଲ ଲାଗେନି ପୁରା ଛୋଟ ଯେମତି କାନ ସହିତ।
ଆ-ଆଇକି ମୁଁ ଆ-ଆ-ଆମ୍ ମୁଁ ଆଣିକି ଫଟୋ ପଠେଇମି କହିବ କୋଉଟା ନବ।
ହଁ ହଁ।
ଆଉ କଁ ଖାଇଥିଲ?
ଦେଶୀ ଦାମକିିଆ ଆଣିବନି ସେଇ କୋଡିଏ ତିରିଶ୍ ହଜାର ବ ଟଙ୍କିଆ ବାଲା ଆଣିବ।
ହଁ ହଁ ସେଇ କୋଡିଏ ତିରିଶ ପଚିଶ।
ହଁ ମୁଁ ଖାଇଛି, ବେଶୀ ପଇସା ରେ ଆଣିକି କଣ ହବ ଆମେ ତ ଥରେ ପିନ୍ଧିକି ଫୋପାଡି ଦବୁ ନା।
ହଁ ଥରେ ପିନ୍ଧିକି ଫୋପାଡିବା ଆମେ କଣ ସଦାବେଳେ ପିନ୍ଧୁଛନ୍ତି।
ହଁ। ଆଚ୍ଛା।
ଏମିତି ଗୋଟେ ଦିନ୍ ପାଇଁ ଚଳିବା ସେଇ ବାଗିଆ। ଆଉ ସବୁ କଣ କରୁଛ?
ଏଇ ଆମେ ବସିଛୁ। ମୋ ପାଖରେ ବହୁତ ସାରା ପ୍ୟାଣ୍ଟ୍ ଅଛି, ନୂଆ ନୂଆ ପ୍ୟାଣ୍ଟ୍ ଦି ଟା ମେଶୋ ରୁୁ ଅର୍ଡର କରିଥିଲି ଚାର୍ ଟା। ଚାର୍ ଟା ରୁ ତମେ ଦି ଥର ଆସିବ, ମୁଁ ତମର ଗୋଟେ ପୁରା ନୂଆ ଅ ଛି ସେଟା ପ୍ୟାକିଙ୍ଗ୍ ରେ ବି ଅଛି, ସେଟା ମାନେ ଓ-ଏ ଟିକେ ଇଏ ଆସିଯାଇଛି କଣ କହିଲ ଟିକେ ଛୋଟ ଆସିଯାଇଛି ହେଲା ମୋର ତିନିଟା ଅଛି ସେଇଥିପାଇଁ ମୁଁ ସେଇଟା ତମକୁ ଦେଇଦେମି।
ଅ-ଅ ଆଜ୍ଞା ଆଜ୍ଞା ହଉ, ଆଉ ତମ ଦିଦି।
ମୋ ଦିଦି ସେବୁ ସେ ଘରେ ଅଛନ୍ତି, ସେ ଘରେ ସେ ଟାଇପିଙ୍ଗ୍ କରୁଛନ୍ତି ଆଉ।
ଆଉ କଁ ଖାଇଥିଲ ଆଜି?
କଅ ଖାଇଥିଲି ଆଜି ଇଏ ତରକାରୀ କୋଉ ତରକାରୀ କହିଲେ। ଯଉ ଇଏ ନୁହେଁ ଗିରୋଲି।
ଗିରୋସି।
ହଁ ତାର ତରକାରି
କୋଉଠି ଆଣିଥିଲ ଧରିକି?
ଏ ଆମ ଚାଷ ହଉଛି ପା ତାର।
ହଁ ତମ ଗିରୋଲି ର ଚାଷ ହଉଛି। ଭଲ ତ ଗିରୋଲ୍ ର ଚାଷ ହଉଛି ଆଉ ରେଗୁଲାର ଗିରୋନୀ ତରକାରୀ ଖାଇବ ଆଉ କଣ?
ଗିରଳି ତରକାରୀ ଖାଇଥିଲି
ଆଉ ଇଣ୍ଟୋ କୋଉଠି ତମ ଗାଁ ରେ ହଉଛି ନା ୟୁକେ ରେ ଲଣ୍ଡନ ରେ କୋଉଠି ଆଣିଛ?
ମୁଁ ଆଣିଛି ପ୍ୟାରିସ ରୁ।
ପ୍ୟାରିସ ରୁ ୱା ଅଧିକ ପଇସା ନେଇଥିବ ଆଉ।
ଆଉଁ ସେଥିରେ ମୁଁ ଇଏ କରିଛି କଣ କହିଲ ତାର ଯୋଉ ଝୋଳ କରିଦେଇଛି ଆଉ ଯୋଉ ମୂଷା ନୁହେଁ ମୂଷା
ହଁ
ତାକୁ ବି ଖାଇବି ଲଙ୍କା ଆଉ ଇଏ ସହିତ।
ଆଜାନ ଟିଗ୍ରେ ଟିକେ କୁହ ମୁଁ ବି ଆଣିକି ଟିକେ ତମେ ପ୍ୟାରିସ ରୁ ଆଣିଛ ମୁଁ ପ୍ୟାରିସର ଖାଉନି ମୁଁ ମୁଁ ଲଣ୍ଡନ ର ଖାଉଛି ଆଇ ଆମ ଏକ୍ସପେନ୍ସିଭ।
ଆଚ୍ଛା ଆଚ୍ଛା କଣ ଖାଉଛ ଲଣ୍ଡନ ର?
ମୁଁ ଲଣ୍ଡନର ପେଷ୍ଟ୍ରି ମୋତେ ସବୁଠୁ ଭଲ ଲାଗେ ପେଷ୍ଟ୍ରି।
ଆଚ୍ଛା ତମେ ଟିକେ ଏକ୍ସପେନ୍ସିଭ୍ ଲୋକ ନା ସେଥିପାଇଁ ଆଉ।
ଆଜ୍ଞା ଜାଓମିନ୍ କରିଚି।
ଏକ୍ସପେନସିଭ ଲୋକ ନା ସେଥିପାଇଁ ଆଉ।
ହଁ ହଁ ଟିକେ ଏକ୍ସପେନସିଭ ଅଛି ମାନେ ଏକ୍ପେପେନ୍ସିଭ ଚି ଏକ୍ସପେସିଭ ଚିଜେ ମୁଝେ ଥଡା ପସନ୍ଦ ଆତାଏ।
ଆଚ୍ଛା ତମକୁ ଭଲ ଲାଗେ ନା ଓଡିଆରେ କୁହ ଓଡିଆରେ କୁହ ହଁ।
ଆଉ ତମ ମା ବାପା କଣ କରଛନ୍ତି?
ମୋ ବାପା ସେ ଘରେ ବସିଛନ୍ତି ମୋ ବୋଉ ବି ସେ ଘରେ ବସିଛନ୍ତି
ଓହୋ ତାଙ୍କ ଦେହ ଫୁହ ଭଲ ନା?
ହଁ ତାଙ୍କ ଦେହ ଭଲ ତେବେ ମୁଭି ର ଡାଇରେକ୍ଟର ଅଛନ୍ତି।
ମୁଭିର ଡାଇରେକ୍ଟର କହୁ ମୁଁ ଭି ସେ ଅ କଣ କଣ ମୁ ଭି ଫୁଭି ଏବେ ଆସୁ
ଏବେ ଗୋଟେ ମୁଭି ଆସିନଥିଲା ଯୋଉ ୱନ୍ ସେଭେଣ୍ଟି ଟୁ ଡେଜ୍‌ ମୁଭି। ଦେଖିଛେ ସେଇ ମୁଁ ମୁଭି ମୋ ବାପା ଇଏ ଥିଲେ ଡାଇରେକ୍ଟର।
ଆଚ୍ଛା ଭିକାରୀ ମୁଭି କଣ ଗୋଠେ ଭା ଆସିନି କହିଁ ଏ ପ ଏ ପର୍ଯ୍ୟନ୍ତ ମୁଁ ୱେଟ୍ କରଚି।
ହଁ ସେଟା ଆସିଯିବା ଆଉ ସନ୍ଧ୍ୟା ବେଳେ ଆସିଯିବ।
ସଞ୍ଜବେଳେ ଆସିଯିବ ନା? ଆ ମୋ ମୋ ମା ପ ପଚାରୁ ଥିଲେ କେବେ ଆସିବ ମୁଁ ମୁଁ କହିଲି ଆସିବ ଦେଖିବ
ହଁ।
ଆଉ?
ଆଉ ତମେ କେତେବେଳେ ଯିବ ଆଉ ଘଣ୍ଟେ ପରେ ଯିବ ନା ଅଧଘଣ୍ଟା ପରେ ଯିବ?
ଆଉ ମୁଁ ଭାବୁଚି ଆଉ କ- କୋଡିଏ ପନ୍ଦର ମିନିଟ୍ ଭିତରେ ବାହାରିକି ଯିମି
ହଁ।
ଟିକେ ବୁଲାବୁଲି କରିମି ଶୀଘ୍ର ଯିମି ଟିକେ ବୁଲାବୁଲି କରିକି ଆସିକି ମୁଁ ବି ଟିକେଟ ହେଇଯାଇଛି ଯାଇଁକି ଦେଖି ଆ।
ହଁ ବୋଲଡେନ କଲର ର ଆଣିବ ହେଲା।
ଆଜ୍ଞା ଦିଟା ଆଣିଦେବେ।
ନା ଗୋଟେ ଆଣିବ।
ଗୋଟେ ଚଳିବ।
ହଁ ଗୋଟେକୁ ଛିଡ଼ିଯିବ
ହଁ ମିନିମମ୍ ଗୋଟେ ଚଳିବ।
ନା ଆଉ
ନା ଆଉ କଣ ଏଇଠି ବସିଥିଲି ମନ ଲାଗିଲାଣି ମୁଁ କହିଲି ବ ବସି ବସି ଟିକି ବୋର୍ ଲାଗିଲା।
ଆଉ କଣ ସ୍ନାକ୍ସରେ କଣ ଖାଇବ?
ସ୍ନାକ୍ସରେ ମୁଁ ଭାବୁଛି ଯାଇକି ବାହାରେ ଗୁପଚୁପ୍ ଖାଇବି ଆଉ
ଗୁପଚୁପ୍।
ହୁଁ।
ଆଉ ଭଲ ଗୁପଚୁପ ଖାଇକି ଆସ।
ହଁ ମୁଁ ବି ଭାବୁଛିୁ ଗୁପଚୁପ ଖାଇବି ଆଉ
ଭଲ ଗୁପଚୁପ କଣ ପ୍ୟାକେଟର ନା ଆଣିକି ନିଜେ ରାନ୍ଧିକି ଖାଇବ?
ମୁଁ ପ୍ୟାକେଟ ବାଲା ଖାଉଛି ନା ଆଉ
ପାକେଟ ବାଲା। ହଁ ପାକେଟ ବାଲା ଆଉ ମିଠା ପାଣି ନା ଖଟା ପାଣି।
ମୁଁ ଖଟା ପାଣିରେ ଖାଇଦିଏ।
ଖଟାପାଣି।
ହଁ।
କଣ ପକେଇକି ଖାଉଛ ଖଟାପାଣିରେ?
ଖଟା ପାଣିରେ ଦହି ପକେଇ ଦଉଛି ଖାଇ ଦଉଛି।
ଦହି ପକେଇ କିଏ ଖାଉଛି?
ଦହି ସେ ଯୋଉ ଭାତର ଯୋଉ ପାଣି ଆଉ ଯୋଉ ଯୋଉ ଗୋରୁ ଯୋଉ ଗାଈଗୁରା ଯୋଉ ପାଣି ପିଉଛନ୍ତି ସେ ପାଣି ସବୁ ମିଶେଇକି ସେଇଥିରେ ଖାଇଦଉଛି।
ୱାଓ ସୋ ଇଣ୍ଟେଲିଜେଣ୍ଟ ତମ କଥା ସବୁ ଡିଜାଇନର ମାନେ ଖାଇବା ଜିନିଷ ତିଆରି କରିଦଉଛ।
ହଁ। ଡେ଼ଲିସେସ ଆମର ଗୋଟେ ଗାଈ ମାଣ୍ଡିଆ ଅଛି ସେଇଥିରେ ପାଣି ଥିବ ସେଇଥିରେ ମୁଁ ଲଗେଇ ଲଗେଇ ଖାଇଦିଏ।
ହଁ ଭଳିଆ ଲାଗିବ ଖାଇକି ଥରେ ତମେ ତ ଖାଇଥିବ ଆଉ ତମେ ଏକ୍ସପାଟିଟ ଲୋକ ପୁରା।
ହଁ।
କେବେ ଚିପ୍ ଜାଗାରେ ଯାଇକି ଖାଇଛ?
ହଁ ଚିପ୍ ଜାଗାରେ ବି ମତେ ଭଲ ଲାଗେ କିନ୍ତୁ ଯାଦା ବେଶୀ ଅଧିକ ଏଇଠି ଭଲ ଲାଗେ।
ହଁ ଏକ୍ସପେନ୍ସିପି ଟିକେ ଅଧିକ ଭଲ ଲାଗେ।
ହଁ।
ହୁଁ।
ହଁ।
ଆଉ
ଆଉ ତମେ ବାହାଘର କୋଉଦିନ ଠାରୁ କେତେବେଳେ ଆସିବ? ମେହେନ୍ଦୀ ଦିନଠାରୁ ମାନେ କେତେବେଳେ ଚାରିଟାଡେ ନା ସକାଳେ?
ଭାବୁଛି ଚାରିଟା ବେଳେ ଉଁ କଣ ହଉ ଛି ମମିକୁ ପଚାରିକି କହିମି ନା
ଆଚ୍ଛା।
ନହେଲେ ମମି କହିବା ମତେ ପଚାରିଥିଲୁ ମୁଁ ସେଇଥିପାଇଁ ତାଙ୍କୁ ପଚାରିଠୁ କହିବେ ତାଙ୍କ ଗୋଡ ଫଳ ଭଲ ନୁହେଁ ନା ସେଇଥିପାଇଁ।
ଆଚ୍ଛା ଆଚ୍ଛା ସେ କଣ କହୁଛନ୍ତି ସେ କହୁଛନ୍ତି ମେହେନ୍ଦୀ ଦିନେ ଆସିବେ ନା ହଳଦୀ ଦିନେ?
ସେ କହୁଛନ୍ତି ଦେଖେ କଣ ହବ ସେ କହୁଛନ୍ତି କେବେ ମେହେନ୍ଦୀରେ ଯିବା କେବେ କହୁଛନ୍ତି ଖାଲି ବାହାଘରରେ ଯିବା କିଛି ଠିକ ନାହିଁ।
ତ ଧୋକା ଦେଇ ଦେଇଛନ୍ତି ଖାଲି।
ହଁ ସେଇପା ଧୋକା ଦେଇ ଦେଇଛନ୍ତି।
ଆଚ୍ଛା ତମେ କାନ୍ଦି କୁନ୍ଦାକି ମେହେନ୍ଦୀ ଦିନ ପଳେଇ ଆସିବ।
ହଁ।
ହୁଁ
ଆଉ ଆମ ମୋ ମାମୁଁ ଝିଅ ବି ମତେ କଲ୍ କରିଥିଲା।
ଓ ତମ ମାମୁଁ ଝିଅ ଆଚ୍ଛା।
ମତେ କଲ କଲା କହିଲା ତୁ ସେ ମାନେ
ସେ ମୋ ସାଙ୍ଗ।
ହଁ ସେତ କହିଲା ସେ ମ ସେ କହିଲା କି ତମେ ତାକୁ କାର୍ଡ଼ ଦେଇଥିଲ ସେ କହିଲା ସେ ମତେ ଡାକିଛନ୍ତି ତୁ ଯିବୁ ଯଦି ମୁଁ ଯିବି ମୁଁ କହିଲି ମତେ କହିଲା ତୁ ଆସିବୁ ହଳଦୀ ଦିନ ମୁଁ ଯିବି ନହେଲେ ମୁଁ ଯିବିନି ତୁ ଯଦି ଯିବୁନି ତାହେଲେ ମୁଁ ଯିବି। ଆଉ ମତେ କହିଲା ତୁ ଯିବୁ ନା ମୁଁ କହିଲି ହଁ ଦେଖେ ‌ନା ହଁ ତୁ ଯଦି ଯିବୁ ତାହେଲେ ମୁଁ ଯିବି। ହଁ ମୁଁ ଯିବି ଆ ମୁଁ କହି ମୁଁ କହିଲି ତୁ କୋଉଦିନ ଯିବୁ ନା ମୁଁ ହଳଦୀ ଦିନ। ମୁଁ କହିଲି ହଉ ତୁ ହଳଦୀ ଦିନ ଜା ମୁଁ ମେହେନ୍ଦୀ ଦିନ ଯିବି।
ହଁ।
ଆଉ ତା ଆଉ ଗୋଟେ ସାଙ୍ଗ କହିଥିଲା ତାଙ୍କ ନାଁ ଟା ମନେ ପଡୁନି। ସେ ସେ ବି ଆସିବ ବୋଲି କହିଛନ୍ତି କହିଲା ମୁଁ କହିଲି ହଁ ଭଲ ଲାଗିବ ସମସ୍ତେ ଯିବେ।
ହଁ ଆଚ୍ଛା।
ଆଉ ବାହାଘର କଣ ଖାଇବା ସବୁ କଣ କରିଛ?
ମୋ ବାହାଘର ରେ ହବ ଘାଣ୍ଟ ତରକାରୀ, ତରକାରୀ, ବେଙ୍ଗ ତରକାରୀ, ବୋଦା ତରକାରୀ। ଆଉ ଯୋଉ ଏ ରିଆଟର ବିରିୟାନୀ।
ୱାଓ ଆଉ କଣ ସ୍ବିଟ୍ ରେ କିଛି ନାଇଁ?
ହୁଁ ସ୍ବିଟ୍ ରେ ଅଛି।
କଣ?
ସ୍ବିଟ୍ ରେ ଅଛି ଆଁ ବୋଇତାଳୁ ର କଷା ଯୋଉ ବୋଇତାଡି଼ର ପାଏସ ବନାହବ ଆଉ ଯୋଉ ଇଏ ନୁହେଁ। ତୋରେଇ ତୋରେଇ ଜହ୍ନି ଜହ୍ନି।
ହଁ ହଁ ଜହ୍ନି।
ହଁ ତାର ପାସ୍ ତିଆରି କରାହେବ।
ୱାଓ ଜହ୍ନି ସ୍ପାଇସିରେ କଣ ଅଛି?
ସ୍ପାଇସି ରେ ଅଛି ଯୋଉ ଆ ମୂଷା ସହି ତା ଯୋଉ ଗ୍ରୀନ୍ ଚଟନି ନା ରେଡ଼ ଚଟନି।
ଆଉ ବଢ଼ିଆ ସବୁ ଖାଇବା ଜିନିଷ କରିଛ ତାହେଲେ ତ ଜିମି ନିଶ୍ଚୟ।
ନିଶ୍ଚୟ ଆସିବ।
ହଁ ନିଶ୍ଚୟ ଯିମି ଖାଇକି ଆସି ଭଲ ଭଲ ଖାଇବା ପାଇଁ ଅଛି ଆଉ କଣ ଟେନସନ୍ ନାହିଁ ଖାଇମି। ମୁଁ ଭାବୁଥିଲି ଆଉ ଇଭିନିଙ୍ଗ୍ ରେ ତମର କଣ ଅଛି ଯୋଉ ଡ୍ୟାନ୍ସ କରିସାରିଲା ପରେ କିଛି ସ୍ନାକ୍ସ ଖାଇବ?
ହଁ ସେଇଥିରେ ସେଇ ସେଥିରେ ହେଇଛି ସମୋସା ଆଣ୍ଡ୍ ଯୋଉ କସମ ଯୋଉ ଇଏ ହେଇଛି ଗୁପଚୁପ ହେଇଛି ଚାଟ୍ ହେଇଛି।
ଆଚ୍ଛା ଗୁପଚୁପ ଚାଟ୍ ହେଇଛି।
ହଁ।
ଆଉ ଭଲ ସବୁ କ କରୁଛ।
ହୁଁ।
ତମର ଯୋଉ ଭଉଣୀ ବାହା ହେବେ
ହୁଁ।
ହ୍ୟାଲୋ।
ହଁ କହୁନ।
ହଁ ତମ ଭଉଣୀ ଯେ ବାହା ହେବେ ତାଙ୍କ ସ୍ଵାମୀଙ୍କ ନାଁ କଣ?
ହଁ ନା ସେମିତି ଅଛି ହିରୋ ନମ୍ବର ୱାନ୍।
ହିରୋ ନମ୍ବର ୱାନ ସେ ୟୁକେରେ ରହନ୍ତି ବୋଧେ?
ହଁ ହଁ ସେ ୟୁକେରେ ରହନ୍ତି ପା।
ହଁ ମୁଁ ଭାବିଲି କୋରିଆ ରେ ସାଉଥ କୋରିଆ ନା ନା
ହଁ ହଁ ସରି ସାଉଥ କୋରିଆ ରେ ଅଛନ୍ତି ତାଙ୍କ ନାଁ ହେଲା ଭି।
ହଁ ସେଇପା ତାଙ୍କ ନାଁ ହଉଛି ସାଉଥ କୋ ସେ ବି। ଏ ଗଟେ ହ୍ୟାଣ୍ଡସମ୍ ଦେଖିବାକୁ ନାଇଁ।
ହଁ ଇଏ ହେଲେ ହ୍ୟାଣ୍ଡପମ୍ପ ସେ ହେଲେ ହ୍ୟାଣ୍ଡସମ୍। ଏ ଆ ହାଁ ହାଁ।
ହଁ ସତରେ। ଆଉ ଆମେ ଦେଖିବା କେନ୍ତି?
ହଁ ହଁ।
ସେ ତ ସାଉଥ କୋରିଆରେ ଅଛନ୍ତି। ଆଉ ତାଙ୍କ ମାନେ ବାହାଘର କେଉ ଭଳିଆ ହବ ତ ଅଲ ସବୁ ଡି ଫ୍ରେଣ୍ଡ ରିଲିଜନ୍ ରେ ଅଛନ୍ତି ନା।
ହ ହୁଁ ଆମେ ହେଲେ ହିନ୍ଦୁ ସେ ହେଲେ ବି ସେ ବି ହେଲେ ସାଉଥ କୋରିଆନ୍।
ହଁ ମାନେ ତାଙ୍କ ରିଲିଜନ ହିସାବରୁ ହବ ନା ତମ ରିଲିଜନ ହିସାବରୁ।
ସେଇଟା ହବ ତାଙ୍କ ରିଲିଜିନ ହିସାବରେ।
ଓହୋ ତାଙ୍କ ରିଲିଜନ ହିସାବରେ। ହ୍ୟାଣ୍ଡ ପମ୍ପ ଦେଖିବାକୁ ବହୁତ ସୁନ୍ଦର।
ହଁ।
ହ୍ୟାଣ୍ଡସମ ବି ବହୁତ ଶୁ ଭି ବି ଅଧିକ ସୁନ୍ଦର ଅଛନ୍ତି।
ହଁ।
ଧି ବି ସେଇ ଆନବାର ଭଳିଆ।
ହୁଁ।
ସେ ହଗୁରା ହଗୁରୀ
ଆଉ
ହାଲୋ
ଆ
ସେ କେତେ ପାଠ ପଢିଛନ୍ତି?
ସେ ମେଟ୍ରିକ ଫେଲ।
ଫେଲେ
ହଁ।
ମେଟ୍ରିକ୍ ଫେଲ କଣ? ଆଉ କେମିତି ହଣ୍ଡପମ୍ପ ତାଙ୍କୁ
ଲେଙ୍ଗେଡ଼ା